ଅ ହ୍ୟାଲୋ।
ହାଇ।
ଆ। ହାଇ ଅନିଶା କଣ କରୁଛନ୍ତି?
ଆରେ ନା କିଛି ନାହିଁ ଲୋ ବାସ ଏମିତି ବସିଛି ଆଉ।
ଆଛା ଆଉ ଆପଣଙ୍କ ଘର କୋଉଠି? ମାନେ କୋଉ ଡିଷ୍ଟ୍ରିକଟ ରେ?
ଯାଜପୁର।
ଆଛା ଆଉ ଆଜି କେମତି କଣ ହେଇଥିଲା ଆପଣଙ୍କ ଦିନ କେମତି କଣ କଟିଥିଲା?
ଦ ଆଜି ମୋର ମାନେ ଦିନ ସାରା ବହୁତ ବଢିଆ ପୁରା କଟିଛି। ପୁରା ମସ୍ତି ବୋବାଲ ମସ୍ତି ପ୍ରଭୁ।
କେମିତି କଣ ହେଇଛି ଆମକୁ କଣ ଟିକେ କହିବେ?
ଆଛ। କଣ କହିଲେ ଆଜି ଏମାନେ ସବୁଦିନ ତ ହଁ ମୁଁ ସକାଳୁ ଉଠିଲେ ଯେମିତି ମୁଁ ମୋ କାମ ଘରେ ସବୁ ସେମତି କରେ। କିନ୍ତୁ ଆଜି ସକାଳୁ ସବୁଦିନ ସକାଳୁ ମୋ ମାଆ ମତେ ଉଠାଏ କିନ୍ତୁ ଆଜି ସକାଳୁ ମୋ ଜେଜେ ମତେ ଉଠା ଉଠେଇଥିଲେ କହିଲେ କି କି ଏତେ ଅଳସୁଆ ହେଇଯାଉଛୁ ଟିକେ ଟିକେ ଜଲଦି ଉଠିବା କଥା କି ନାଇଁ। ତ ମୁଁ ଟିକେ ଆଜି ଜଲଦି ଉଠି ଯାଇଥିଲି ତାପରେ ଆମେ ଉଠିକି ନିଜ କାମ ସାରିକି ଆମେ ଟିକେ ଯାଇଥିଲୁ ଉଁ ବଜାର ଯାଇଥିଲୁ। କିଛି ଜିନିଷ ପତ୍ର ଆଣିବା ପାଇଁ।
ଆଚ୍ଛା ଯୋଉ ରଜ ଆସୁଛି ବୋଲି।
ଆଜ୍ଞା।
ଆଛା ତାପରେ?
ତାପରେ ଆମେ ବଜାରରୁ ବହୁତ କିଛି ଜିନିଷ ଆଣିଲୁ। ନିଜ ପାଇଁ କପଡା ଆଣିଲୁ। ଆଉ କିଛି ମାନେ ଏମିତି ମାନେ ନିଜ ପାଇଁ କିଛି ଜିନିଷ ପତ୍ର ସବୁ ନେଇକି ଆସିଲୁ। ତାପରେ ବହୁତ ମଜାମସ୍ତି କହିଲୁ ସେଠିକି ଖାଇକି ମାନେ ବୁଲାବୁଲି କରିକି ଆସିଲୁ ଏମିତି ଆଉ।
ଆଛା ଭଲ ତାହେଲେ।
ହୁଁ ସବୁ ଭଲ।
ତୁମେ ଏବେ କଣ ପଢ଼ୁଛ?
ମୁଁ ଏବେ ଗ୍ରାଜୁଏସନ କରୁଛି ମନେ ପ୍ଲସ୍ ଥ୍ରୀ କରୁଛି।
ଆଛା ଆପଣ ତାହେଲେ ଏବେ ଯୁକ୍ତ ତିନି ରେ ପଡୁଛନ୍ତି।
ଆଜ୍ଞା।
ଆଉ ମାନେ କୋଉ ଉପରେ ପଢୁଛନ୍ତି ଆପଣ?
ମୁଁ ଏ ମାନେ ଯୋଉ ଫିଜିକସ ଅନର୍ସ ନେଇ ପଢୁଛି ଆଉ।
ଆଚ୍ଛା ତାହେଲେ ଆପଣ ବିଜ୍ଞାନ ପଢ଼ୁଛନ୍ତି।
ଆଜ୍ଞା।
ଆପଣଙ୍କୁ ଖାଇତେ କଣ ପସନ୍ଦ?
ମତେ ତ ଖାଇବା ପାଇଁ ଆମର ଯେମିତି କିି ଓଡ଼ିଆ ମାନେ ଖାଦ୍ୟ ଯେମିତି ପଖାଳ। ବହୁତ୍ ପସନ୍ଦ।
ଓହୋ ପଖାଳ ସହିତ?
ଖାଳ ସହିତ ଯେମିତି କି ଆଳୁ ଚକଡ଼ା। ଆଉ ବଢ଼ିଚୂୁରା ଶାଗ ଭଜା ଏଇ ସବୁ ଆଉ।
ଆଚ୍ଛା ଆପଣ ଯୋଉ ଏଇ ସବୁ ନାଁ ସବୁ କହିଲେ ଖାଦ୍ୟର ନାଁ ଏଇ ସବୁ ଆପଣ ବନେଇ ପାରିବେ ତ?
ହଁ ମୁଁ ମନେଇ ଶିଖିଛି ମୁଁ ମନେଇ ପାରିବି ଏଇସବୁ।
ଆଚ୍ଛା ଗୋଟେ ଆଇଟମ୍ କହିଲେ ଆ କେମିତି କଣ ବାନାଁଯାଏ।
ହଉଛି ବଡ଼ି ଚୁରା ଟା ତ ସିମ୍ପୁଲ ମାନେ ତ ଆମ୍ ପଟେ ତ ସବୁ ଜିନିଷ ରା ପୁରା ସିମ୍ପୁଲ ଯେମିତି କି କହିଲି ଆଳୁ ଚକଟା ଆଳୁ ଚକଡ଼ା ଟା କଣ? ଆଁ ଆଳୁକୁ ସିଝେଇବା ମାନେ ସିଝେଇକି ତ ଆମେ ନର୍ମାଲ ତା ଦେହରେ ଲୁ
ସେ ଲୁଣ ଲଙ୍କା ରସୁଣ ଦେଇକି
ତାକୁ ମୁଁ ଭର୍ତା କରିକି ଆମେ ଖାଉ ଆଉ ବଡ଼ି ଚୁୁରା ଟା ତ ତେଲରେ ସିଏ ଭଜା ହେଇଥିବ ତାପରେ ତାକୁ ମାନେ ଚୁରା ହବ ତାକୁ ଛେଚା ହବ। ଛେଚା ହେଇକି ତା ଦେହେରେ ପିଆଜ କଞ୍ଚା ଲଙ୍କା ର ଲୁଣ ଟିକେ ଦେଇକି ତାକୁ ଛେଚା ହବ। ଆଉ ଶାଗ ଭଜା ଟା ନର୍ମାଲି ମାନେ ଯାହାକୁ ଯୋଉ ଶାଗ ଅ ପସନ୍ଦ ସେଇ ଶାଗ କୁ ଆଣିକି ମୁଁ ତାକୁ ଭଲସେ ଧୋଇକି କା ଟିକି ତା ଦେହରେ ତେଲ ଫୁଟଣ ଆଉ ପିଆଜ ହେରିକା ପକେଇକି ଭଜା ହବ ସେ ପୁରା ମାନେ କଣ? ପୁରା ଭଲସେ ଭଜା ହେଇଗଲା ପରେ ପୁରା ବଢ଼ିଆ ଲାଗେ।
ହୁଁ।
ହୁଁ ହୁଁ।
ଆଉ ତାହେଲେ କଣ କୁହନ୍ତୁ ଆପଣ ଆପଣଙ୍କ ଘରେ କିଏ କିଏ ରହୁଛନ୍ତି ସବୁ?
ଆମ ଘରେ ମୋ ବାପା ମୋ ମା ମୋ ଭାଇ ମୁଁ ଜେଜେ ଜେଜେମା।
ଆଚ୍ଛା। ଆଉ ଆପଣଙ୍କ ଜାସ୍ ଆପଣଙ୍କ ଘର ଆଜ୍ଞା?
ଆପଣ ଏବେ କଣ କରୁଛନ୍ତି କଣ ପଢ଼ୁଛନ୍ତି?
ମୁଁ ଏବେ ଗୋଟେ ଜାଗାରେ ଚାକିରି କରୁଛି।
ଆଜ୍ଞା କଣ କହିଲେ?
ମାନେ ଆପଣ ଏବେ କୋଉ ଜବ୍ କରୁଛନ୍ତି ପାର୍ଟ ଟାଇମ୍ ଜଵ୍ କରୁଛନ୍ତି? ନା ମାନେ
ନାଁ ନାଁ ପାର୍ଟ ଟାଇମ୍ ନୁହଁ କି ପର୍ମାନେଣ୍ଟ ନୁହେଁ ହଁ ପର୍ମାନେଣ୍ଟ ହେଲା।
ହୁଁ ହୁଁ। ହଁ ତାହେଲେ ଏବେ କଣ ପଢ଼ା ପଢ଼ି କରୁଛନ୍ତି ନା ଆଉ ପଢ଼ା ପଢ଼ି କରୁନାହାନ୍ତି?
ନାଇଁ। ପଢ଼ା ପଢ଼ି ଏଇନା କିଛି କରିନି ମୁଁ ଏଇ ବର୍ଷ ମୁଁ ପ୍ଲସ୍ ଥ୍ରି ଆଡ଼ମିଶନ କରିମି। ଆଉ
ଓ ଯୁକ୍ତ ତିନି?
ହଁ ଯୁକ୍ତ ତିନେ ଆଡମିସନ୍ ଆଉ ଆମର ଯୋଉ ବାବା ଭରାନନ୍ଦ କଲେଜ ନାଇଁ କି ସେଠି ମୁ ତ ଆଦବ ମାନେ କରିବିନି ଆଡମିସନ ଆଉ କାହିଁ ସେଠି ଚାର୍ଜିଂ ଫି ବହୁତ ନଉଛନ୍ତି।
ଓୁଁ ହ। ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
ମତେ ଆମର ଯୋଉ ଅଛି ବିରିୟାନୀ।
ହୁଁ।
ବିରିୟାନୀ ଖାଇଥିଲ ବହୁତ ଭଲ ଲାଗେ। ଆଉ ଆମର ଅଛି ମଟନ ଝୋଳ। ଭାତ ମଟନ ଜୋଳ ଖାଇତେ ଭଲ ଲାଗେ। ଆଉ ଆମିଷ ଉପରେ ମତେ ବହୁତ ଭଲ ଲାଗେ ଖାଇବା ପାଇଁ। ଆପଣଙ୍କୁ ଆମିଷ ଭଲ ଲାଗେ ତ?
ନାଁ ନାଁ ମୋର ସବୁବେଳେ ନିରାମିିଶ।
ନିରାମିଷ କଣ ପାଇଁ ହଠାତ୍?
ନାଇ ହଠତ୍ ନାଇଁ ମୁଁ ଏମିତି ବହୁତ ଦିନ ହବ ରୁ ଖାଉନି। ମୋତେ ଆମିଷ ଭଲ ଲାଗେନି ଖାଇବା ପାଇଁ ତ ସେଥିପାଇଁ ମୁଁ ନିରାମିଷ ପସନ୍ଦ କରେ ବହୁତ।
ଓହୋ ହୋ।
ଆପଣଙ୍କୁ ଆଡମିସନ ଭଲ ଲାଗେ?
ହଁ ହଁ ମତେ ଆମିଷ ପାଣି ବି ଦେଇଦେଲେ ମୁଁ ପିଇଦେବି। ମୁଁ ବହୁତ ଆମିଜଆ ଆ ଏ ସିଆ।
ହଉ ଆପଣଙ୍କ ଘରେ କିଏ କି ଅଛନ୍ତି?
ଆମ ଘରେ କେବଳ ମୁ ଆଉ ମୋ ଭଉଣୀ ଜଣେ ଅଛନ୍ତି। ଆଉ ଆଉ ମୋ ଭ ମୋ ଝିରେ କଣ ମୋ ବାବା ମାମା। ମଁ ଜେଜେମା ଜେଜେବାପା ଆଉ ମୋ ବଡ ବାପା ବଡମା ତାଙ୍କର ହ୍ୟାଲୋ?
ହଁ ହ। ହଁ।
ତା
ତମକୁ କଣ କରିଲୁ ଭଲ ଲାଗେ?
ଆଜ୍ଞା।
ଆଁ କଣ କରିବାକୁ ଭଲ ଲାଗେ ବେଶୀ।
ମତେ ବେଶୀ ନାଚକୁ ତ
ଓ ହୋ ହ।
ମତେ ବେଶୀ ନାଚକୁ ତ ମତେ ଭଲ ଲାଗେ ଗୀତ ଗାଇବା ପାଇଁ ବି ଭଲ ଲାଗେ। ଆଉ ବେଶୀ ଭଲ ଲାଗେ ଝଗଡା କରିବା ପାଇଁ କିନ୍ତୁ।
ଓହୋ ଆପଣ ଝଗଡା ଟା କାହା ସହିତ କରନ୍ତି?
ଝଗଡା ଏମିତି ମାନ ବେଶୀ ନିଜର ଲୋକମାନାନଙ୍କ ସହିତ କରିତ ଭଲ ଲାଗେ। ଯୋଉମାନେ ବେଶୀ ମିଶୁଥିବେ।
ଯେମିତିକ ନିଜ ଭାଇ ଭଉଣୀଙ୍କ ସହିତ ୟା ନିଜ ନିଜର ନିଜର କେହି ଯେମିତି କି
ହଁ ସେଇମାନଙ୍କ ସହିତ ମତେ ଝଗଡା କରତେ ବହୁତ ଭଲ ଲାଗେ।
ହ ହଉ। ମତେ ବି ଏସବୁ ବହୁତ ପସନ୍ଦ। ମୁଁ ବି ମୋ ଭାଇ ସହିତ ମୋ ଭଉଣୀ ସହିତ ଏମିତି ଝଗଡା କରେ। ଏମିତି ପୁରା ମଜାାମସ୍ତି ସେଇଟା ତ ଝଗଡା କୁହାଯାଏନି ଏଇଟା ପୁରା ମଜାମସ୍ତି ମାନେ ଗୋଟେ
ହଁ ସେଇ ମୁଁ ଟିକେ ମଜାଡିଆ ଟାଇପ ର ତ ସେଇଥିପାଇଁ ମୁଁ ସବୁବେଳେ ମଜାଡିଆ କାମ ହିଁ କରେ।
ଆଚ୍ଛା ଆଚ୍ଛା।
ଆପଣଙ୍କ ଆପଣ ହଁ?
ଆପଣ ଯ ପଢୁଛନ୍ତି କଣ ପଢିବାକୁ ହି ବେଶୀ ଭଲ ଲାଗେ ମାନେ କୋଉ ପାଠ ଟା ବେଶୀ ପଢିବା ପାଇଁ ଭଲ ଲାଗେ ଆପଣଙ୍କୁ?
ମତେ ଫ୍ୟାସନ ଉପରେ ବେଶୀ ଭଲ ଲାଗେ ପଢେ କିନ୍ତୁ ପଢିବନି ବୋଲି ମୁଁ ଆର୍ଟସ ପଢିବା ପାଇଁ ଚାହୁଁଛି।
ହଛ ଆଛ ଯା ହ ଆଉ ତମର ସ୍ୱପ୍ନ କଣ ମାନେ ତୁମ ଜୀବନରେ କଣ କରିବ କଣ ନାହିଁ। ଆଉ ତମ ବାପା ମାଙ୍କର କଣ ଇଚଛା କି ତମେ କରିବା।
ବାପା ମାଙ୍କର ମୋ ଉପରୁ ଭରସା ମାନେ ବିଶ୍ଵାସ ବହୁତ ବିଶ୍ଵାସ ଅଛନ୍ତି ଝିଅ ଯାହା ହବ ସେଇଆ ଆଉ। କିନ୍ତୁ ମୋର ବାହି ମାନେ ଇଚ୍ଛା ଅଛି କି ମୁଁ ଗୋଟେ ଅଭିନେତ୍ରୀ ହେବା ପାଇଁ
ଓହୋ ଯାହା ହଉ। ଆ ଯା ହଉ ଭଲେ ଭଲ ମାନେ ଚିନ୍ତାଧାରା ଆପଣଙ୍କର ଅଭିନେତ୍ରୀ ହେବା ପାଇଁ ମତେ ତେବେ ବହୁତ ଭଲ ଲାଗେ ମାନେ ଯୋଉ ଅଭିନେତ୍ରୀ ଯି ସବୁ ମାନେ ଏଇ ଲାଇନରେ ଯିବା ପାଇଁ। ତ ମାନେ ଭଲ ଲାଗେ। ମାନେ ସପୋର୍ଟ ବି କରେ ମାନେ କଣ ଅ ସାହାରା ଦିଏ।
ହୁଁ
ଆପଣଙ୍କ ମାମା ବାବା ଆପଣଙ୍କ ଘର ଲୋକ ସବୁ କେମିତି ଅଛନ୍ତି?
ହଁ ଭଲ। ଆପଣଙ୍କର?
ହୁଁ ସମସ୍ତେ ଘରେ ଭଲ ଅଛନ୍ତି। ମୋ ମା ଘରେ ଅଛି ଯଜି ଜେଜେ ମା ଘରେ ଅଛନ୍ତି ଏମିତି ନର୍ମାଲ ଆଉ ସବୁ ଭଲ
ଅ ହୋ ଆପଣଙ୍କ ଆଜି କଣ ଖାଇଥିଲେ ହଁ କହିଥିଲେ ବା ଭୁଲି ଯାଇଥିଲି।
ଆଁ ନା ନା ଆପଣ ପା ପଚାରିଥିଲେ କି ଆମେ ଯୋଉ ବୁଲିବା ପାଇଁ ଯାଇଥିଲୁ କଣ ଖାଇଥିଲୁ ଆଉ ଘରେ ମୁଁ ଆ ଆସିକି ସେ ମାନେ ଖରାରେ ଯେହେତୁ ଆମେ ବୁଲାବୁଲି କରିକି ଆସିଲୁ। ତ ସେଥିପାଇଁ ଘରେ ପଖାଳ ଆସିକି ଖାଇଥିଲୁ ମୁଁ କହୁଥିଲି ନା ଆଉଠି ବହୁତ ପସନ୍ଦ ସେଇଥିପାଇଁ ଆଉ।
ଆଚ୍ଛା। ଆଉ
ଆପଣ କଣ ଖାଇଥିଲେ?
ମୁଁ ଖାଇଥିଲି ସେତେବେଳେ ମୁଁ ଆଜି ବି ମୋ ଭଉଣୀ ମାନଙ୍କ ସହିତ ମାର୍କେଟ ଯାଇଥିଲି ନା ରଜ ପାଇଁ ସବୁ ଅ ପୋଷାକ ପତ୍ର ସବୁ କିଣିବା ପାଇଁ ଡ୍ରେସ ହେରିକା
ହୁଁ ହୁଁ
ସେଇଠି ଆଇଲାବେଳେ ଆମେ ଖାଇଥିଲୁ ଚାଉମିନ ଆଉ ଗୁପଚୁପ।
ହୁଁ ହୁଁ ହୁଁ ହୁଁ ହୁଁ
ଆଉ ଆପଣ ଆପଣଙ୍କ ଘର ଟା କୋଉଠି କହିଲେ?
ଚ
କୋଉଠି?
ଯାଜପୁର।
ବିରଜା ମନ୍ଦିର ସାଇଡି଼ ରେ କି? କାଢ଼ନ୍ତୁ।
ପ୍ରପର ଯାଜପୁର ଆମ ଘର ପ୍ରପର ଯାଜପୁର।
ଓ ହୋ ବିରଜା ସାଇଡ଼ି ରେ ବୋଧେ।
ନାଇଁ ଆମ ଘର ପ୍ରପର ଯାଜପୁର।
ଓହୋ ପ୍ରପର ଯାଜପୁର ଆମ ଘର ତ କେଉଁଝର ନା ମୁଁ ସେଇଥିପାଇଁ ଜାଣିପାରିଲିନି।
ଆଚ୍ଛା ଆଚ୍ଛା।